ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁସ୍ ସାଙ୍ଗ?
ନାଇ ବସିଛି ତୁ କଣ କରୁଛୁ?
ମୁଁ ବି ଏଇ ବସିଛି ଆଉ।
ହଁ ଅ।
ଆଉ ତୋ ଦେହ ଭଲ ଅଛି ନା?
ହଁ ଅ ଦେହ ଭଲ ଅଛି।
ଦେଇ। ଆଉ ଖରାବେଳେ କଣ ଖାଇଥିଲୁ? ହାଲୋ। ହାଲୋ। ହାଲୋ। ୟା ଇ ଲା। ଯାଅ ହାଲୋ ହଁ।
ହଁ ନେଟୱାର୍କ୍
ଆଉ ବାହାରକୁ ଆସୁନୁ।
ହଁ ହଁ ଆସଛି ବା ରହ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆବେ ନେଟୱାର୍କ ହ୍ୟାଲୋ।
ହଁ ନେଟୱର୍କ ଖାଲି ପଳାଇ ଯାଉଛି।
ହଁ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା।
ହଁ ଭଲ ଅଛି। ତ ବାହରେ ତ ବାହାରେ ନାହୁଁ କି? ନେଟୱର୍କ ନାହିଁ।
ହଁ ମୁଁ ପା ବାହାରେ ଅଛି।
ବ୍ୟାକ୍ କଲା ବେଳେ ନେଟୱାର୍କ ପଳଉଛି ଶୁଭା ଯାଉନି।
ଓହୋ।
ହଁ ରହ ମୁଁ କୋଶ୍ଚିନ୍ ପଚାରୁଛି ଆଁ।
ହଁ ପଚାର। ନିମ ଲିଖିତ ଶବ୍ଦ ଗୁଡିକ ହଁ।
ହ୍ୟାଲୋ।
ହଁ।
ହଁ କୋଶ୍ଚିିନ ପ ପଚାରିଲି ଖେଳକୁଦ କଣ ପାଇଁ ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ?
ଖେଳକୁଦ ଆମ ଜୀବନର ଏକ ଉଁ ଅବିଭାଜ୍ୟ ଅଂଶ। ଏହା ଆମ ଶରୀରକୁ ସ୍ଵସ୍ଥ କ ଅ ସବଡ ଓ ସକ୍ରିୟ ରଖେ। ନିୟମିତ ଖେଳ ଖେଡିଲେ ଶାରୀରିକ ଓ ମା ମାନସିକ ବିକାଶ ହୁଏ। ଖେଳ ମନୋରଞ୍ଜନ ସହିତ ଶୃଙ୍ଖଳା ଧ୍ଵର୍ଯ୍ୟ ଓ ଆମ୍ପ ବିସ୍ୱାଳ ବଢାଇଥାଏ। ଆଉ ଗୋଟେ ଏ କ୍ରିକେଟ ଖେଳ କଣ? ହ୍ୟାଲୋ।
ହ୍ୟାଲୋ।
କ୍ରିକେଟ ଖେଳ କଣ?
କହିଲି ପା।
ଫୁଟବଲ ଖେଳରେ ଦୁଇଟି ଦଳ ଥାଏ। ଏବଂ ପ୍ରତ୍ୟେକ ଦଳରେ ଏଗାର ଜଣ ଖେଳାଳି ରହନ୍ତି। ଖେ ଖେଳାଳି ମାନେ ପାଦ ଦ୍ଵାରା ବଲ୍ କୁ ପ୍ରତିପ ରକ୍ଷ ଦଳର ଏ ଖୋଲା ଖୋଲ ପେଷ୍ଟ ଭିତରକୁ ପ ପଠେଇବାକୁ ଚେଷ୍ଟା କରନ୍ତି। ଆଉ ଗୋଟେ ହକି ଭାରତରେ କାହିଁକି ପ୍ରସିଦ୍ଧ? ହ୍ୟାଲୋ।
ହଁ ହ୍ୟାଲୋ।
ହଁ ମୁଁ ପଚାରିଲି ପା।
କହୁଛି କିନ୍ତୁ ଶୁବୁନି ତ।
କାହିଁ କିଛି ୱ। ହଁ ଏବେ ଶୁଭିଲା।
ହଁ ହକି ଭାରତ
ଉଇଏକ ଜ ରା ବା ଅବ ଫର କା ଭାଗ ଯଏ ସେ କଣ କଲୁ କାରିଆ। ହାଁ ହ୍ୟାଲୋ। ଏଇ ଏ କଣ।
ହ୍ୟାଲୋ କବାଡି ଖେଳର ବିଶେଷସ୍ତା କଣ?
କବାଡ଼ି ଆ କବାଡ଼ି ଏକ ପାରମ୍ପରିକ ଜାତୀୟ ଖେଳ ଏହି ଖେଳରେ ଶାରୀରିକ ଶକ୍ତି ଚତୁରତା ଓ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ଆବଶ୍ୟକତା ଥାଏ। ମୁଁ ଗୋଟେ ପଚାରୁଛି ବ୍ୟାଡ୍‌ମିଣ୍ଟନ ଖେଳ କିପରି ଖେଳାଯାଏ?
ଉଁ ବ୍ୟାଟମିଟ
ଓୟୁ କାନ ଟାଇ ମୁ କା କାବା ସୁନିଦେବି ଏ ରୁମ ଟା ରିଜେକ୍ଟ।
ହ୍ୟାଲୋ।
ତୁ କୋଉଠି ପଳେଇ ଯାଉଛୁ ସେ ଟିକେ ଶୁଭିଲା ବେଳକୁ ଆଉ କୁଆଡେ ପଳେଇ ଯାଉଛୁ।
ଆ ମୁଁ ମାନେ ଯୋଉ କଲରୁ ବ୍ୟାକ ହେଇ ଗଲାପରେ ସେ ଆଉ ଶୁଭୁନି ତ ତତେ?
ହଉ ପଚ ନା ହେଲେ ଅଲଗା କଥା ହେଇଯା।
ଆଁ। ହ୍ୟାଲୋ।
ହଁ।
କଅଁ ହେଲା।
ନହେଲେ ପଚାରନୁ ଏମିତି କୋଶ୍ଚିନ୍।
ହଁ ଆଉ କଅଁ କରୁଛନ୍ତି ତମ ଘରେ?
ଘରେ ସମସ୍ତେ ବସିଛନ୍ତି ଆଉ
ହଁ ଆଉ ସ୍କୁଲ ଟ୍ୟୁସନ ଯାଇଥିଲୁ ନା।
ହଁ ଯାଇଥିଲି।
ହୁଁ ହୁଁ। ଏଟା ଶୁଭୁନି କେମିତି କେ ଜାଣି ହ୍ୱାଟସପ ବ୍ୟାକ୍ କରିକି ହ୍ଵାଟସପକୁ ଗଲା ପରେ ମାନେ ଶୁଭୁନି ତ ମାନେ ତୋ କଥା ଶୁଭୁଛି ମୋ କଥା ତତେ ଶୁଭୁନି।
ହଁ।
ମାନେ କେମିତି ହେଲେ ରିଜେକ୍ଟ ହେଇଯିବ। ଏମିତି ହେଲେ କଅଁ ରିଜେକ୍ଟ ହେଇଯିବ?
ଓ ସେ ମୁଁ ଜାଣିନି ସେ ଶୁଣିଲେ କଅଁ କରିବେ ଆଉ।
ଓହୋ।
ଆଉ କୁଆଡେ ବୁଲିବାକୁ ଯାଇନୁ?
ନା ହୁଁ ହଉ ଏଥରର ର ଏଥରର ମୁଁ ଦେଖୁଛି ଗୋଟେ କୋଶ୍ଚିନ୍ ପଚାରିକି ଶୁଭୁଛି କି ନାହିଁ?
ହ୍ୟାଲୋ
ନାଇ ପା ମୁଁ ଯାଇନି
ହ୍ୟାଲୋ ମୋର ଏଥର ଗୋଟେ କୋଶ୍ଚିନ୍ ପଚାରିକି ଦେଖୁଛି ତତେ ଶୁଭୁଛି କି ନାହିଁ?
ହେଇ ଚୁପ୍
ହ୍ୟାଲୋ
ହଁ,
ମୁଁ କହିଲି ଏଥର ଗୋଟେ କୋଶ୍ଚିନ୍ ପଚାରିକି ଦେଖୁଛି ଶୁଭୁଛି କି ନାହିଁ?
ହଁ, କହୁନୁ?
ଅ
ହଁ,
ହଁ, ଅଲମ୍ପିକ ଖେଳ କଣ?
ଆ ଅଲମ୍ପିକ୍ ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା। ପ୍ରତିଯୋଗିତା। ପ୍ରତ୍ୟେକ ଯା ପ୍ରତ୍ୟେକ ଚାରି ବର୍ଷରେ ଥରେ ଏହା ଆଲୋ ଆୟୋଜିତ ହୁଏ। ଆଉ ଗୋଟେ ଖେଳ ଖେଳିବାର ଲାଭ କଣ?
ର
ଉ ଯୁ ହେଁ ହଁ, ତୁ ସାଉଣ୍ଡ କୁଆଡେ ପଳଉଛି? କିଛି ଶୁଭୁନି, ତୁ ବାହାରକୁ ଆସୁନୁ। ହଁ କି?
ହୁଁ, ହୁଁ ହ୍ୟାଲୋ! ହ୍ୟାଲୋ!
ହଁ,
ମୁ ବାହାରେ ଅଛି ବା।
ତ କାଇଁ କିଛି ଶୁଭୁନି ମୁଁ ତ କହିଲା ବେଳେ ଶୁଭୁଛି?
ହଁ, ମୋର କେମିତି କାହିଁ ଶୁଭୁନି କେଜାଣି ମୋର
ହଉ ମୁଁ ଆଉ ଗୋଟେ ପଚାରୁଛି ରହ।
ନା, ନା ମୁଁ ଖାଲି ପଚାରୁୁଛି, ତୁ କହ।
ହଁ।
ମୋ କଥା ଶୁଭୁନି ତୋ କଥା ଶୁଭୁଛି ର ରହିତା ରହିତା।।
ହଁ।
ଚେସ୍ ଖେଳିବା କେମିତି ମସ୍ତିଷ୍କକୁ ବିକଶିତ କରେ?
ଚେସ୍ ଖେଳ ମସ୍ତିଷ୍କର ଅ ଚିନ୍ତନ ଶକ୍ତି ସ୍ମରଣ ଶକ୍ତି ଓ ଯୋଜନା କରିବାର କ୍ଷମତା ବୃଦ୍ଧି କରେ।
ହଁ, ଆଉ ଗୋଟେ ରହ?
ହ
ହଁ ଆଉ ଗୋଟେ ହଉଛି ଦୌଡ଼ା ପ୍ରତିଯୋଗିତା ର ଗୁରୁତ୍ଵ କଣ?
ଦୌଡ଼ା ପ୍ରତିଯୋଗିତାର ଶରୀରକୁ ଅ ଫିଟ ରଖେ ଏବଂ ଶାରୀରିକ କ୍ଷମତା ବଢାଇଥାଏ।
ହୁଁ ଆଉ ଗୋଟେ ରହ
ଏତେ ବା ଟେନିସ ଖେଳ ଟେନିସ ଏକ କ୍ରିକେଟ ଭିତ୍ତିକ ଖେଳ ଯାହା ଦୁଇ କିମ୍ବା ଚାରି ଜଣ ଖେଳାଳିଙ୍କ ମଧ୍ୟରେ ଖେଳ ଯାଏ।
ହୁଁ ରହ ତାପରେ ଖେଳରେ ଶୃଙ୍ଖଳା ଭୂମିକା କଣ?
ଶୃଙ୍ଖଳା ଖେ ଖେଳାଳିଙ୍କୁ ନିୟମ ମାନିବା ସମୟ ପାଳନ କରିବା ଓ ସଫଳତା ଅ ଲାଭ କରିବାରେ ସାହାଯ୍ୟ କରେ
ଭାରତୀୟ ଲୋକପ୍ରିୟ ଗୁଡ଼ିକ ଖେଳ କଣ?
ଭାରତରେ କ୍ରିକେଟ ଫୁଟବଲ କବାଡି ହକି ବ୍ୟାଡମିଣ୍ଟନ ଓ ଚେସ୍ ବହୁତ ଲୋକପ୍ରିୟ
ଖେଳ ପ୍ରିୟ ଭାବନା ଦଳୟରେପରି କିପରି ବଢ଼ାଏ?
ଦଡିଆ ଉ ନା ଭାରତରେ କି ନଡିଆ ଖେଳ ଖେଳିବା
ଅ ପରସ୍ପର ସହଯୋଗ ଏକତା ଓ ଦାୟିତ୍ଵ ବୋଧ ବୃଦ୍ଧି ପାଏ ନାିକ ଆସଛୁ
ଶାରୀରିକ ବ୍ୟାୟାମ ଓ ଖେଳ ସମ୍ପର୍କ କଣ?
ହଁ ଖେଳ ଏକ ପ୍ରକାର ଶାରୀରିକ ବ୍ୟାୟାମ ଯାହା ଶରୀରକୁ ସ୍ଵସ୍ଥ ଓ ସ ସଂକ୍ରିୟ ରଖେ ଆଉ ଗୋଟେ ମୁଁ ପଚାରୁଛିର ମୁଁ